ହ୍ୟାଲୋ
ହଁ। କଟିଗଲା ଯେ?
ହଁ ବା ମୁଁ ବି ଜାଣିପାରିଲି କଲ ଟା ମତେ କିଛି ଶୁଭିଲାନି।
ହଁ ମୁଁ ବି ଏପଟେ। ହାଲ ହାଲ ହେଉଚି।
ହଁ ଥରେ କଟିଲା କେତେ ଜାଗା ବୁଲି ସାରିଲାଣି ଓଡିଶୀରେ।
ଓଡିଶାରେ କାଇହିଁ ମୋର ସେ ସାଗ ସୌଭାଗ୍ୟ ଯେ ବୁଲିବି।
ଦଲିନ।
ବହୁତ କମ ଜାଗା। ବୁିଲଛି ମତେ। ମାନେ ଓଡିଶା ବାହାରକୁ ବି ବୁଲି ଯିବାର ଆଜି। ଭୁବନେଶ୍ଵର ଫୁଲବାଣୀ। ପୁରୀ ଟିକେ।
ହଁ ହଁ ଆଉ।
ସେ କିତ ହଉ। କମ୍ ଜାଗା ହିଁ ବଡିଲ। ଜମି।
ହୁଁ। ରଥଯାତ୍ରାରେ କେବେ ଯାଇଛ ପୁରୀ।
ନା। ରଥଯାତ୍ରା ଦିନ କେବେ ମୁଁ ଯାଇଏନି ପୁରୀ ରଥଯାତ୍ରା ଦିନ ନା କେବେ ଯାଇଏନି।
ଏଥର ଯାଅ।
ଜଗା ଡାକିଲେ ତ ଯିବି।
ତମେ ଇଚ୍ଛା କର ଆଉ ଡାକିଦବେ।
ଆଛା ତ। ମୁଁ ରଥଯାତ୍ର ର ତା ଆର ଦିନ। ତାର ଆର ଦିନ ଯିବା ପାଇଁ ଚାହୁଁଛି ମନ୍ଦିର। ସେଇଦିନ ସେଇଦିନ ଗଲେ ବୋଧ ହୁଏ ମୁଁ ହଜିଯିବି।
ହଁ, ହଜିବ ତ ନାଇଁ ଯାହା ସହ ହେଇଥିବ ତ ସାଙ୍ଗେ ହଜିଯିବ କିନ୍ତୁ ନି ଯେ ତ ହଜିବନି ତମେ ଯେମିତି ବି ଖୋଜିକି ଆସିପାରିବ ଗାଲି ଦୁ କଲେ
ନିଜେ ଗଲେ ଜଣେ ପଳେଇ ଆଇବ।
ବେ ଆସିପାର ଆସିପାରିବ ନାହିଁ ଆସିପାରିବ। କିନ୍ତୁ କାହା ସହ ଗଲେ ଆଉ ସାଥି ପାଇବ ନିି ସେଠି। ହୁଁ ଚାଷ
ହଁ ସେଇଟା ତ ପ୍ରୋବ୍ଲେମ୍। ତି ତା ହି ତ ଅସୁବିଧା।
କିଛି ନାହିଁ। ତମେ ପଳେଇ ଆସିବ ବ ଦେଖିଦେଲେ ପଳେଇ ଆସିବ।
ଯାହା ସହ ଯାଇଥିବି ସିଏ ମତେ
ସିଏ ତାର ଆସିବ ନା ତମ ତମର ପଳେଇ ଆସ ସିଏ ସେ ତାର ଫେରିବ।
ଆଗରୁ ଘରୁ ଆଗା ଏଇ କଥା ଟା କଥା ହେଇକି ଯାଇଥିବୁ ମତେ ତତେ ନ ପାଇଲେ ତୁ ପଳେଇ ଆଇବୁ ତୋତେ ନ ପାଇଲେ ମୁଁ ପଳେଇ ଆଇବି।
ହଁ। ସେଇଠି କଥା ହେଇଯିବ ନହେଲେ ଆସିକି ଏଇ ଜାଗାରେ ଥିବୁ।
ଖୋଜିଲେ
ନା ସେଇଠି ବୁଲିବ ନହେଲେ ଆସିକି ଏଇ ଜାଗାରେ ଥିବୁ ତୁ ଦେଖି ସାରିଲେ। ମୁଁ ବି ଆସିଯିବି ଏଇ ଜାଗାକୁ, ସମୁଦ୍ର କୂଳକୁ
ସିଧା ବସ୍ ଷ୍ଟପ୍ ଦେଖାହେବା।
ନାଇଁ ନାଇଁ ବସ୍ ଷ୍ଟପ୍ ରେ ହଜି ଯିବ। ସମୁଦ୍ର କୂଳକୁ ପଳେଇ ଆସିବ ଏଠି ଦେଖାବା ପୁଣି ଯିବା ଫେରିବା। ସିକି
ସମୁଦ୍ର କୂଳ କଣ ସାନ? ହଁ ଟିକ୍ କମ ଜାଗାରେ ଅଛି। ସମୁଦ୍ର
ଫୋନ କରିବ। କଣ କରିବ ଏପଟେ ଆସେ ନ ରଥଯାତ୍ରାରେ ଯିବା ଯିବାଟା ଏତେ ବି ସହଜ ନୁହଁ ପୁରୀ ସ୍ଥାନକୁ।
ଭାବିକି ଡରୁଚ ସେଇ ସମୟରେ ଯିବାକୁ ଭା ଭାବି କି ହିଁ ଡରୁଚି।
ହୁଁ। ନାଇଁ ମୁଁ ବି ଯିବାକୁ ଚାହେଁନି କେବେ ରଥଯାତ୍ରା ସମୟରେ ଜଗା ନେଲେ ନବ ଆଉ ଆଣିକି ଯିବା କଥା କିଛି କଥା ନହିଁ କିନ୍ତୁ ରଥଯାତ୍ରରେ ଆମର ଯିବା ସାହସ ହିଁ ନାହିଁ। ଚକଟା ଦଳା କରିଦେବେ ମରିଦେବେ ସଲା। ନିଶ୍ୱାସ ନେଇହବନି ସେ ଗହଳି ରେ ରେ ପାରିବୁଣି ସେମିତି
କିଛି କିଛି ବି ହେଇଯିବ ସେ ଏତେ ଗହଳିରେ କିଛି ବି ହେଇଯିବ।
ହଁ କିଛି ଗ୍ୟାରେଣ୍ଟି ନାହିଁ ତାର।
ହୁଁ।
ହଉ ବୁଲିବା ଆଗକୁ ବୁଲିବା। କେତେ
ବୁଲିବା ଜାଗା ଅଛି ସବୁ ଅଛି ଜାଣିନି ବ୍ୟକ୍ତିଗତ ପ୍ରଶ୍ନ ର ମୋର
ଏ ଭଗବାନ ଠିକ ଅଛି ଠିକ ଅଛି ତମ ନାଁ କଣ ସେଟା ବି ବ୍ୟକ୍ତିଗତ?
ଜଣା ନାହିଁ ଏ ସବୁ ଭ
ହିଁ ଅନାମିକା ଅନାମିକା।
ଯାହା ତମେ ନା ଦେଇ ପାରିଲ ମତେ ଆ
ହଁ ହଉ ତମ ଗାଁ ଲୋକ?
କନ୍ଦମାଳ।
ଜିଲ୍ଲା ଆଚ୍ଛା ଏଇ ତାହେଲେ ଠିକ ଅଛି।
କନ୍ଧମାଳରେ କଣ କଣ ବୁଲିବା ଜାଗା ଅଛି କହିଲ? କନ୍ଧମାଳରେ କଣ କଣ ବୁଲିବା ଜାଗା ଅଛି?
ଛୁଆ ହେଇକି କ କନ୍ଧମାଳ କଥା ପଚାରୁଛ। ତମେ କହିବା କଥା, ହଁ ସେଇ ଜଳପ୍ରପାତ ତ ଜଳପ୍ରପାତ ଭରତପୁର।
ଆଉ।
ଯେମିତି କିି ଜଳପ୍ରପାତ କଣ କଣ ଅଛି? ତାହା କହିବା, ପୁତୁଡ଼ି ପୁତୁଲ ଜଳପ୍ରପାତ ପ୍ରପାତ ହଁ ସେଇଟା ତମର ଫାଷ୍ଟରେ ଆସିଛି ସେ ଦିନ ବି ଆସିଥିଲା ଆଉ ଆଉ କଣ ଅଛି?
କାଟ୍ରାମାଲା ବୋଲି ଗୋଟେ ଜାଗା ଅଛି।
ହଁ।
ତାପରେ
ଆଉ ଗୋଟେ
ଆଉ ହେଲା ଏବେ କାଟ୍ରାମାଲା ପାଖରେ, କୋଉ କାଟ୍ରା ଥିଲା? ଅଛି ଆମେ ଯାଇଥିଲୁ ସାଙ୍ଗମାନେ ମିଶି
ହଁ ଭଲ ଅଛି ଜ ଉଦୟଗିରିରେ, ବି ଅଛି ତ ଦାରିଙ୍ଗବାଡି ତ ଛ ଶୀତ ମହୋତ୍ସବ ସେଇଟା। ଦିନଥା ଆଉ ଗୋଟେ ଅଛି ଏଠି ଯୋଉ ପ ସେ ବି
ଆଛ ପକଡ଼ା ଆଚାର।
ଅଛି ସେଠି ମୁଁ ଯାଇନି। ଯିବାକୁ ଇଚ୍ଛା କରୁଛି, ଭାବ ଏ ବର୍ଷ ଯାଇପାରେ କି ହେଲେ ଯିବା।
ଆଉ କଣ କଣ ଜାଗା ଅଛି? ରାଣୀ ଖଣ୍ଡି।
ହଁ ରାଣୀଖଣ୍ଡି ହଁ ସେଇଟା ସେଟା ତ ଆମେ ଯାଇ
ହଁ ସେଇଥିପାଇଁ।
ଏଥର। ହଁ ଭଲ ଜାଗା ଥିଲା ଆଉ। ଏଥର କୋଉଠି ନ ଯ ଏଥର କହିବା ପକୋଡ ଚାଲ।
ନା ନା। ମୁଁ ଚାହୁଁଛି ଟିକେ
ଦୂରକୁ ଦରକୁ ସମ୍ଭବ ହବନି। ଡିସଟିକ ଜିଲ୍ଲା ଭାରେ।
ସମ୍ଭବ ହେବ।
ହୁଁ କମ ଜଣ ମାନେ ଘରେ ଛାଡିବେ ନାହିଁ ଘର ଘରେ। ଛାଡିବେ ନାହିଁ ପରାମର୍ଶ ନାହିଁ ସେଇଥିପ ସେଇଥିପାଇଁ ଅସମ୍ଭବ କଥା ବହୁତ। କମ ଜଣା ଖିବ ହେଲେ ସମସ୍ତ। ଆଉ ସମସ୍ତଙ୍କୁ ନେଇକି ଯିବାଟା ଭଲ ତ ପାଖକୁ ଯାଇକି ଭୋଜି କରିକିି ଆସିବାଟା ଭଲ ତମେ ସେଇଟା ଅଲଗା ଯାଇପାରିବ ବଧ ପରେ ଦି ଚାର ଜଣ ମିଶ। କି ଦୂର ଜାଗାକୁ। ଯେତେ ଦୂର ଯାଉଛ ଯାଅ। ଏନ୍ତ ସଭସ। ସମସ୍ତେ। ପିତାଙ୍କ ପାଇଁ ଭୋଜି କରିବା ତାମାନୋନେ। ହାଁ।
ବହୁତ ହିଁ ଦୂରକୁ ଯିବାକୁ। ଯା ହ ବହୁତ ହିଁ ଦୂରକୁ ଯିବାକୁ ଚାହୁଁଛୁ।
ବହୁତ। ଦର ମ ସଵର୍ଗପୁରା
ମୁକ୍ତିନାଥ ଟେମ୍ପଲ। ମୁକ୍ତିନାଥ। ମନ୍ଦିର ଅଛି ନେପାଳରେ। ନେପାଳରେ ଅଛି ମୁ। ମୁକ୍ତିନାଥ ମନ୍ଦିର ହୁଁ।
ଓହୋ ହଉ ଯିବ ନେପାଳକଆମେ ଜିରାଙ୍ଗ ଯାଇଥିଲୁ ଏଥର ବଢିଆ ଜାଗା ଜିରାଙ୍ଗ। ବଢିଆ। ଭଲ ଲାଗିଲା ବହୁତ ବଢିଆ ଲାଗିଲା। ହଁ। ଗଞଜାମ ଗଜପତି ସାଇଡ୍। ମନ୍ଦିର ଟେ ଅଛି। ଅଛି ଆଉ ଗୋଟେ ଏମତି। ସେଇଠି। ହଁ। ମନ୍ଦିର ଟା ତ ଅଛି କଣ ବୁଲିବା ପାଇଁ ପୁରା ହେଇଛି ଭଲ ହେଇଛି ପୁରା ଜାଗା ଟା ଆଉ। ଫଟ ଉଠେଇବା ପାଇଁ ସେ ମି ମନା ଯିଏ ଉଠେଇବ ସେଠି ଥାଆନ୍ତି ଛୋଟ ଛୁଆ ମାନେ ମା ମାନେ ସବୁ ମନା କରିଦିଅନ୍ତି ବନ୍ଦ କର ବନ୍ଦ କର ଦେ ସେଠି ଆଉ। ଗୋଟେ ଗୋଟେ ସାଇଡରେ ସେପଟେ ହିଁ ତା ପାଖ ସାଇଡରେ ଆଉ ଗୋଟେ ବେଶଭୂଷା ପାଇଁ ବେଶଭୂଷା ତାର ଦଉଛନ୍ତି ନେପାଳର ଯେମିତି ସେମାନେ ପିନ୍ଧାନ୍ତି ପଚାଶ ଟଙ୍କା ନିଅନ୍ତି ଗୋଟେ ବେଶ ପାଇଁ ଆ। ଡ୍ରେସ୍ ତାର ଦିଅନ୍ତି। ପିନ୍ଧିକି ଫଟୋ। ଫୋଟୋ ଉଠେଇ ପାରିଲ ଆମେ ଶୀଘ୍ର ଆସିବ ପଚାଶ ଟଙ୍କା ବଢିଆ ତ। ବେଶଭୂଷା ଆମେ ପିନ୍ଧିଥିଲୁ ଭଲ ଲାଗିଥିଲା।
ବହୁତ ଭଲ କଥା ତାହା ହେଲେ।
ହଁ। ହଉ ଦିଦି ରହିଲି ତାହେଲେ ପରେ ଆଉଥରେ କଥା ହବା ଆଉ।
ହଁ ହଉ ହଉ। ଟାଟା।